ହୁନ୍ତୁ
ଆଉ କେମିତି ଅଛ?
ହଁ ଭଲ ସେିମିତି ଆଉ ସବୁବେଳେ ତ ଭଲ ସେମିତି ଆଉ କଣ କରିବାବ ଠାକୁରଙ୍କର ଇଚ୍ଛା।
ହୁଁ ହ ହଁ ଭ ନା
ଦେହ ପା ଭଲ ଅଛି ତ?
ହୁଁ ଭଲ ଅଛି ଆଉ। ଆଉ ଖରା କେମିତି କଣ?
ହଁ ଖରା ତ ନଥିଲା ତିନି ଚାରି ଦିନ ପ୍ରାୟ ନଥିଲା ଏ ଆଜି କିନ୍ତୁ ଖରା ଗୁଳିୁଗୁଳି ଗରମ ଅସହ୍ୟ ହଉଛି। ଏ ଗରମ ପ୍ରବଳ ଅଛି। ଆପଣଙ୍କ ଆଡେ କେମତି ଗରମ ନା କଣ କେମତି ନା ବର୍ଷା
ହଁ ସକାଳୁ ଆଜି ଖରା ହଉଥିଲା ଏବେ ଟିକେ ବର୍ଷା ପାଗ ଆସିଲାଣି ଆଉ।
ହଁ ତାର କାଳ ବୈଶାଖୀ ଟିକେ ଟିକେ ହଉଛି ଜ ବୋଲି ରକ୍ଷା ନହେଲେ
କହୁଥିଲେ ଦି ତାରିଖ ପର୍ଯ୍ୟନ୍ତ ହବ ବୋଲିକି ନାଇଁ
ହଁ ଆତ ଏକ ତାରିଖ ହେଇଗଲା।
ଆ
ହୁଁ ହୁଁ। ହଁ ହେଲେ ଭଲ ଆଉ।
ଉଁ
ହୁଁ।
ଆଉ ଆଜିକାଲି ଏ ଯୋଉ ଛୁଆ ସବୁ ମାନେ ମୋବାଇଲ ଯୋଉ ଧରୁଛନ୍ତି। ମାନେ କେମିତି କଣ? ସେ ସେଆଡେ ତା ତମର ସବୁ ଛୁଆ ମାନେ ମୋବାଇଲ ଏମିତି ଦେଖୁଛନ୍ତି।
ଆଜ୍ଞା ଆଜିକାଲି ତ ମୋବାଇଲ ତ ପ୍ରାୟ ସବୁ ଛୁଆ ତ ଦେଖୁଛନ୍ତି ଆଜିକାଲି ବାପା ମା ମାନେ ଧର କୋଳ କରିଦଉଛନ୍ତି ବାପା ମା ନିଜେ ମାନେ ଧର ଟିକେ ଫୁର୍ସତ ପାଇ ଛୁଆଙ୍କୁ ମୋବାଇଲ ଧରୁଛନ୍ତି। କିନ୍ତୁ ସେ
ହୁଁ ଛୁଆ ଖାଇବନି ମୁ ମୋବାଇଲ ଧରିଦଲେ ଖାଇବ।
ମୋବାଇଲରେ ଗୀତ ଶୁଣଉଛନ୍ତି ଛୁଆ ଖାଇବ। ଏମିତି ହଉଛି କିନ୍ତୁ ସେଇଟା ସାଘାତିକ ଛୁଆମାନାନଙ୍କ ପାଇଁ ସେଇଟା ସାଘାତିକ ଭାରି କୁପ୍ରଭାବ ସେଟା କୁପ୍ରଭାବ ପଡିବ ଛୁଆମାନଙ୍କ ମସ୍ତିଷ୍କ ଉପରେ ସେଟା ଗୋଟେ ପ୍ରଭାବ ପଡିବ।
ହୁଁ
ଅଭ୍ୟାସ ଟା ଭଲ ନୁହେଁ କିନ୍ତୁ ଇ କରାହଉଛି କଣ କରୁଛୁ କଣ କରରେ ସବୁ ତ ସେଇ ପା ହେଇଗଲାଣି ଆଉ।
ଛୋଟ ଛୁଆ ଯୋଉ ନ ଖାଇନେ ମୋବାଇଲ ଧରିଦେଲେ ନ ଦେଖିକି ଖା ମୋବାଇଲ ଆ ପାଠ ପଢିବା ପାଇଁ ଆମେ ଦେଇଦ ଅନଲାଇନ ଛୁଆ ପାଠ ପଢ ପଢ଼ିବେ ବୋଲିକି ଦେଖିଲା ବେଳକୁ ଛୁଆ ତାଙ୍କର ମୋବାଇଲ ଦେଖୁେଥିବେ।
ହୁଁ ସେଇଟା ତ ହଉଛି କାଳ ହଉଛି ଆଜିକାଲି
ମୋବାଇଲ ରେ ଯେତିକି ଆମ ପାଇଁ ସୁବିଧା ଅଛି ସେତିକି ଛୁଆ ମାନଙ୍କୁ ବି ଖରାପ କରିଦଉଛି।
ହଁ ସେତିକି ଅସୁବିଧା ଯେତେ ଆଧୁନିକ ଆଡକୁ ଆମେ ଯିବା ସେତେ ବି ମାନେ ଉ ଖରାପ ସେତେ ବି ତଳୁକୁ ତଳୁକୁ ଖସିବା ଆମେ ଭାବିବା ଯେ ସେତେ ଉପରକୁଉଠୁଛନ୍ତି କିନ୍ତୁ ସେତେ ତଳୁ ତଳୁକୁ ଖସିବା। ହଁ ଯେତିକି ଉପକାର ସେତିକି ଅପକାର
ହଁ ଛୁଆମାନୋନେ ସେଇଟା ମାନେ ତାଙ୍କ ପାଠ ପଢିଆ ଇଏଟା ପଶିବାଲେ ମୋବାଇଲ ର ଭିଡିଓ ସବୁ ଦେଖିକି ପସେଇଲେ ମୁଣ୍ଡରେ ସେଇଆଡକୁ ତାଙ୍କର ଆକର୍ଷିତ ହେଲା ମନ ଟା
ହୁଁ ତାଙ୍କର ବତିଷ୍କଟା ବା ପ୍ରସାରଣ ହଉନି ସେଇଟା ମାନେ ସଂଙ୍କୁଚିତ ହେଇଯାଉଛି ମାନେ କମଜୋରି ହେଇକ ଯାଉଛି ଖେଳିବା ବୁଲିବା ଏକ୍ରସାଇଜ କରିବା ଯେତେ ରହିବ ସେତେ ମାନେ ମତେ ହବ ସେତେ ପାଠ ପଢିବାରେ ଏକାଗ୍ରତା ରହିବ ସବୁ ହବ ଆଜିକାଲି ଆଉ ଦଶମିତି ନାହିଁ। ଆଉ ସବୁ ତ ସେଇ ନିଶାରେ ମାଚୁଛନ୍ତି ଆଉ ସବୁ ମାୟାରେ ବାା ସବୁ ମୋବାଇଲ ନିଶାରେ ସବୁ ବା
ମୋବାଇଲ ଦେଖିକି ତ ଛୁଆ ସବୁ ଖରାପ ହେଇଯାଉଛନ୍ତି। ତାଙ୍କର ଦେଖି ଯ ଗୋଟେ ଗୋଟେ ଛୁଆ ଏମିତି ମେଡିକାଲ ପର୍ଯ୍ୟନ୍ତ ବି ଯାଉଛନ୍ତି ଏଇ ମୁଣ୍ଡ ଖରାପ ହେଇଯାଉଛି ତାଙ୍କର
ହଁ ହଁ ସବୁ ତ ସେଇୟା ହଉଛି ଆଉ ମୋବାଇଲ ଟାାରେ ତ ଯେମିତି ହେଇଗଲା ଯେ ମାନେ ହାତ ବାରିଶି ହେଇଗଲା ଲୋକଙ୍କର ମୋବାଇଲ ହେଲା ହାତ ବାରିଶି ମୋବଲ
ହୁଁ ଆଗରୁ ସବୁ ଚିଠିରେ ଲେଖିକି ବି ଦଉଥିଲେ।
ହଁ ଆମ ସେଇ ଚିଠିରେ କାରବାର ଚାଲିଛନ୍ତି।
ହଁ ଏବେ କଣ ହଉଛି ଯେତେ ଦୁନିଆ ଟା ଆଗୁ ଆଗକୁ ଆଗକୁ ଯାଉଛି ସେତେ ମାନେ ଛୁଆ ମାନେ ମୂର୍ଖ ବି ହେଇଯାଉଛି। ସବୁ ହଉନାହାନ୍ତି। ସେ ମାନେ ଅଛନ୍ତି ଛୁଆ ତ ସେମାନେ ପାଠ ପଢିଆ ଇଏରେ ପାଠ ପଢୁ
ଏବେ ଶିକ୍ଷିତ କଣ କି ଏବେ ଶିକ୍ଷିତ ମାନେ କେବଳ ଡିଗ୍ରୀ କେବଳ ସାର୍ଟିଫିକେଟରେ ଶିକ୍ଷିତ। ଆଉ ବୁଦ୍ଧି ବିବେକ କିଛି ନାହିଁ। ମାନବିକତା ସେରା କିଛି ଆଉ ନାହିଁ। ଆଜି କାଲି ପିଲା ମାନେ।
ଆଉ ଆମେ ଛୁଆଙ୍କୁ ଛାଡିଦବା ହଷ୍ଟେଲରେ ରହିକି ପାଠ ପଢିବେ ସେମାନେ ସେଠି ପାଠ ପଢିଲେ କି ମୋବାଇଲ ଆଜିକାଲି ସବୁ ନେଇକି ଯାଉଛନ୍ତି। ସେଠି ମୋବାଇଲ ଦେଖ ଆମେ କଣ ଜାଣି?
ହୁଁ। ସେଇଟା ସବୁ ମାନେ ହେଉଛି ଆଜିକାଲି ଯେତେ ଫ୍ରି ଛାଡ଼ି ଦେଉଛନ୍ତି ଆମ କଣ ଆମେ କୋଳ ଖୋଜୁ ଆପ ମାଙ୍କ କୋଳ ଖୋଜିକି ଛୁଆଙ୍କୁ ଛାଡ ଦଉଛୁ ଆମେ କଣ ସେମାନେ ଖରାପ ବାଟକୁ ଯାଉଛନ୍ତି ନା ଆଉ।
ହୁଁ।
ସବୁବେଳେ ବାପା ମା ନଜର ରଖିବା ବାପା ମା ପାଖରେ ରଖି ତାଙ୍କୁ କିମତି ଯତ୍ନ ନବା। କେମିତି ଇଏ କରିବା ସବୁ କରିବାକୁ ପଡିବ।
ହଁ ଆରେ ପାଠ ପଢିଲେ ତମର ହିଁ ଉନ୍ନତି ହବ। ବାପ ମା ଖାଲି ପାଠ ପଢେଇବା ପାଇଁ ପଇସା ଦଉଛନ୍ତି ଟିଉସନ କରୁଛନ୍ତି। ସେଠି ଆଉ କୋଉ ଏ ଏକ୍ସଟ୍ରା କ୍ଲାସ କରଉଚନ୍ତି।
ହୁଁ।
ଆଉ ତମେ ମାନେ ଯଦି ପାଠ ନ ପଢିବ ତମେ ମାନେ ହିଁ ଖରାପ ବାଟକୁ ଯିବ।
ସେଇ ପିରିୟଡ଼ ରେ ସେ ଟିକେ ଜାଣିପାରନ୍ତିନି ସେଇ ଗୋଟା ଯୋଉ ବାଟରେ ଖରାପ ବାଟକୁ ପଳାନ୍ତି ଯାହା ଫଳରେ ପଛରେ ସେମାନେ
ପାଠ ଟା ଆମର ତ ଏମିତି ଗୋଟେ ଜିନିଷ ଯେତେ ପଢିଲେ ବି ସିଏ ସରିବନି।
ହୁଁ ହୁଁ।
ପାଠ ଟା ଆମର ଯେତେ ବି ପଢ ସେ କେବେ ସରିବନି।
ହଁ ପାଠ ତ ମଲା ପର୍ଯ୍ୟନ୍ତ ପଢିବାକୁ ପଢିବ ଯେତେ ପଢିବ ପାଠ ଜ୍ଞାନ ସବୁବେଳେ ମାନେ ବିଦ୍ୟା ଅଟଇ ମହାଧନ। ଆଉ ସେଟା ଯେତେ ଉପାର୍ଜନ କରିବ ସେତେ ଲାଭ ସେ କରୁଛି କି ଆଜିିକାଲି କେତେଜଣ ଅଛନ୍ତି ସବୁ ତ ଏମିତି ହୋଉଛି। ଛନ୍ତି।
ସେଇ ପିଲାଙ୍କ ପାଇଁ ତ ସବୁ କିଛି କରୁଚନ୍ତି। ଆମ ପିଲା କେମିତି ଭଲ ପାଠ ପଢିବ ଭଲ ଚାକିରୀ କରିବ।
ହଁ ସବୁ ବାପା ମା ଚାହାନ୍ତି ଇ ପିଲାମାନଙ୍କୁ ମଣିଷ କରିବା ପାଇଁ କେମିତି ଭଲ ବାଟକୁ
ବାରନ୍ତିନି।
ଆଉ ସବୁ ଛୁଆ ହେଇ ପାରିବେନି।
କାହାର ମନ ଟା ଚଗ ଗଲା ମନ ସେ ଖାଲି କହିବ ଆମେ ଖାଲି ଖେଳିବୁ ଆଉ କେମିତି ସ୍କୁଲ ଯିମୁ ଆମେ ଖେଳିବୁ।
ହୁଁ।
ଯିଏ ପାଠ ପଢିବା ଛୁଆ ସିଏ ସବୁ ସେମାନେ ଚାହିଁବେ କି ଆମେ କେମିତି ଭଲ ପାଠ ପଢିମୁ ଆମେ କୁଆଡେ ଖେଳିମୁନି ଖେଳିବା ବେଳେ ଖେଳୁଛନ୍ତି ଛୁଆ।
ହୁଁ ଏବେ ତ ଯୋଉ
ଟିନ ଆମେ ଏଇ ସମୟରେ ପାଠ ପଢିବୁ। ଏଇ ସମୟରେ ଖେଳିମୁ ଥାଏ ପାଠ ପଢା ଛୁଆଙ୍କର
ହଁ ହଁ ତାଙ୍କର ଲକ୍ଷଣ ସେଇଆ କେମିତି ବାର ଘଣ୍ଟା ଚଉଦ ଘଣ୍ଟା ଆମେ ପଢିମୁ କେମିତି? ମାର୍କ ଦି ନମ୍ବର ଅଧିକା ରଖିବୁ ସେ ଆଉ ଇଏ ତ ଆମର ତ ସବୁ ଆଜିକାଲି ସବୁ କେମିତି
ଆଜିକାଲି ସବୁ କହୁଛନ୍ତି କଣ ଆମେ ଇଂଲିଶ ମିଡିୟମ ରେ ପାଠ ପଢିମୁ। ଆରେ ଯୋଉଠି ବି ପାଠ ପଢନା ଆମ ଛୁଆ ଟା ଯଦି ପାଠ ନଥିବ କିଛି ପଢେଇ ଆମ କର୍ତ୍ତବ୍ୟ ଆମେ କରିବା ଆମେ ଚାହିଁବା ହଁ।
ଆଜିକାଲି ତ ଇଂଲିଶ ମିଡିୟମ ସ୍କୁଲ ତ ଖୋଲିଲାଣି ବୁଲିଲା ବଳିଆ ଚାରିଆଡ଼େ ପ୍ରାଇଭେଟ ସ୍କୁଲ ସବ ସରକାରୀ ସ୍କୁଲରେ ଆସ୍ତେ ଆସ୍ତେ ହେଇଯାଉଛି।
ହଁ ଏଇଟା ଖାଲି ଗୋଟେ ଇଏ ଇଂଲିଶ ମିଡିୟମ ପଢେଇଦମୁ ଆଉ ସେଇ ଓଡିଆ ସ୍କୁଲରେ ବି ଛୁଆ ପାଠ ପଢିକି କେତେ ଅଫିସର ହେଲେଣି
ହଁ ଆଗରୁ ସେମିତି ସବୁ ଚାଲିଥିଲା ନା ସେଇଥିରୁ ଆଇ ଏସ୍ ଓ ଏସ ଆଇ ପି ଏସ ସବୁ ଓଡ଼ିଆ ମିଡିଅମ ନା ଆଉ ସରକାରୀ ସ୍କୁଲରୁ ଆଉ
କଲେକ୍ଟର ଡକ୍ଟର କେତେ ପ୍ର କାର ଅଛନ୍ତି ହେଇକିବି ଆଉ ଇଂଲିଶ କଣ ଓଡ଼ିଆ କଣ ମାନେ ସେଇଟା ଆମର ଗୋଟେ ମନର ଭାବନା ଯେ ଆମେ ଇଂଲିଶ ସେ ଉଦ୍ୟମର ପାଠ ପଢ଼େନା ଆମ ମାନେ ଏତେ ଆମ ଛୁଆ ଆଗକୁ ଯିବେ ବୋଲି
ହୁଁ
ଆମ ମନର ଭାବନା ଟା ଆମେ ହେଲୁ ଓଡିଆ କିନ୍ତୁ ଛୁଆଙ୍କୁ ଆମେ କୋଉଠି ବାହାରେ ନେଇକି ରଖିକି ପାଠ ପଢଉଛନ୍ତି
କଣ କରାଯିବ ସବୁ ତ ତାପରେ ଆଜିକାଲି ବି ଲୋକଙ୍କ ପାଖରେ ପଇସା ହେଲା ସେମାନେ ଧାଇଁଲେେ କେମିତି ମୋ ପୁଅକୁ ମୁଁ ଟିକେ ଭଲ ମଣିଷ କରିବି ତାଙ୍କ ଜାଗାରେ ରଖିବି ଏଇ ସବୁ ଧ ଆଉ
ହଁ ବାପା ମା ତ ସେଇୟଆ ଚାହିଁବେ ଆମ ଯଦି ଆମ ଛ ଯେନ୍ତତି ଭଲରେ ରୁହନ୍ତୁ
ହଁ ସବୁ ହୁଁ ସେ ବାପା ସବୁବେଳେ ଯାଆନ୍ତି ଛୁଆ ମାନଙ୍କୁ କେମିତି ଭଲ ମଣିଷ କରିଆ ସବୁ ଆଜିକାଲି ଯ ଛୁଆ ବାପା ମାଙ୍କ କଥା କେତେ କାମ ନ କଉଛନ୍ତି ସିଏ ଜାଣନ୍ତି
ହଷ୍ଟେଲ ରେ ବି ଛୁଆ ଯୋଉ ରହୁଛନ୍ତି ସେମାନେ ଅଧା ଛୁଆ କହୁଛନ୍ତି ଆମକୁ ହଷ୍ଟେଲରେ ଖାଇବା ଭଲ ଲାଗୁନି
ଅଷ୍ଟେଲା
ଟିକେ ଅଧିକ ଛୁଆ ହେଲେ ଟିକେ ମାନେ ଘର ଖାଇବା ଭଳିଆ ହେଇ
ଏଟା କଦ ବି ହେଇପାରିବ
ହଁ
ତ ସେଠି ବାପ ମାଙ୍କ ସେ ନହି
ନା ସେଟା ସ ସେ ଖାଇବା ଟା ତାଙ୍କୁ ଖୋଜୁଛନ୍ତି ଘର ଖାଇବା ସେଠି ଯାହାାନଲେ ଟିକେ ଅଧିକ ଛୁଆ ହେଲା ବେଳକୁ ଟିକେ ସବୁ ଖାଇବାଟାରେ ମସଲା ମସଲି ହଉ କିମ୍ବା ଯେକୌଣସି ଖାଇବାଟା ହଉ ଆମର ଆମେ ସେଟା ଘରେ ଖାଉନଥିବା ସେଠି ନ ଖାଇ ନହିଁ। ଆମେ ଉପାସ ରହିବା ସେଠି ଆଉ କିଏ ହଁ
ସେଠି ପାଞ୍ଚ ଜଣଙ୍କର ଯାହା ହବ ନା ସେଠ କେହି ଆଉ କରିକି ଦେବନି ସବୁଠି ଆଡ କରିକି ଯକୁ ପଡିବ ଆଉ କିଛି ପାଇବାକୁ ହେଲେ କି ହଜେଇବାକୁ ପଡିବ
ଆଉ ଖାଲି ଆଉ ମାଗଣା କିଛି ହବାରି ନାଇଁ
ଆଛା ହୁଁ।
ନିଜେ ଜଗି ରଖିକି ସେମିତି ଚଳିବାକୁ ପଡିବ ଆଉ
ହଁ ଛୁଆ ମାନଙ୍କୁ ଆମେ ଜଗି ରଖିବା।
ହଁ କଣ କରାଯିବ ସେମିତି ଇଏ କରିକି ଆ ପରିଶ୍ରମ କରିକି ଛୁଆଙ୍କୁ ମଣିଷ କରିବାକୁ ପଡିବ
ହୁଁ
ତା ଭବିଷ୍ୟତ ଟା ଗଢିବାକୁ ପଡିବ ଆମକୁ
ହୁଁ
ଉ କଣ ଇଏ କରିବାକୁ ପଡିବ ଆଉ
ହଁ ତମର ସିଆଡେ ସ୍କୁଲ ସୁବିଧା ଅଛି ସ୍କୁଲ
ସ୍କୁଲ ଆମର ସେଇ ସରକାରୀ ସ୍କୁଲ୍ ପ୍ରାଇଭେଟ୍ ସ୍କୁଲ ବି ପାଖରେ ଅଛି ତା ଗୋଟେ କିଲୋମିଟର ଦି କିଲୋମିଟର ଭିତରେ ସବୁ ଅଛି ଆ ପ୍ରାଇଭେଟ ସ୍କୁଲ ଅଛି ଏଇ ଯଉ ଆମର ଶିଶୁ ମନ୍ଦିର ଅଛି ସବୁ ଅଛି ଆମର ଏଇ ପାଖରେ ବି ଲ କଲେଜ ଅଛି ଆମର ନରସିଂହ ଅଛି ତ ପାଖରେ ଅଛି ଏଇ ଦିଇଶହ ମିଟର ତିନିଶହ ମିଟର ଦୂରରେ ଅଛି
ହଁ ହଁ ଯଉ ପାଖ ହଁ ସୁବିଧା ନଥିଲେ ଛୁଆମାନେେ ବହୁତ ଅସୁବିଧା ଭୋଗ କରିବି
ସବି ଯା ଅଛି ସବୁ ଅଛି ଭଲ କିଛି ଅସୁବିଧା ନାହିଁ
ହଁ
ସଲ ନିଜେ ମନ ଦେଇବି ଏ ପଢାପଢି କରିବା ଆ
ଆଛା
ହଉ ରଖନ୍ତୁ ହଉ
ହଁ ହ